ନମସ୍ତେ।
ନମସ୍ତେ ନମସ୍ତେ ବନ୍ଧୁ।
ନମସ୍ତେ। ଆଉ କଣ କରୁଚ?
ଏଇ ଖରା ଦିନ ତ ଏବେ କିଛି ନାହିଁ ବସିବା କଥା ଆଉ ଗଛ ମୂଳେ ଆଉ। ତମେ?
ଆଁ ମୁଁ ବାହାରକୁ କୁଆଡେ ଯିବି ସେଇଥିପାଇଁ ଘରେ ବସିଥିଲି ଆଉ।
ଭଲ ଆଉ ଆଜି କଣ ଖାଇଥିଲେ?
ଆଜି ଆମର ହେଇଥିଲା ରୁଟି ଆ ଭଜା ଆଉ ଆମ୍ବ ବି ଥିଲା ଏସବୁ ଖାଇଥିଲୁ ଆଉ।
ହଁ ଏବେ ତ ଏଇଭଳି ଏବେ ତ ସେଇ ସିଜିନି ଆଉ ଆମ୍ବ ଖାଇବା ଜାମୁ ଖାଇବା ଖଜୁରୀ ବି ଖାଇବା।
ହୁଁ ହୁଁ, ତମେ କଣ ଖାଇଥିଲ?
ଆ ମୁଁ ବି ସେଇ ଖାଇଥିଲି ପରଟା, ଭଜା।
ତମକୁ ରୁଟି ବନେଇ ଆସେ ରୁ ତି କେମିତି ବନାଯାଏ ଜାଣିଚ?
ହୁଁ
ଆଉ ଟିକେ କହିବ?
ହଁ ତାକୁ ଫାଷ୍ଟେ ଇଏ ତମେ କୋଉ ରୁଟି ଖାଅ?
କଣ କହିଲେ?
ତମେ କୋଉ ରୁଟି ଖାଅ, ଯୋଉ ଗହମର ନା ଯୋଉ ସେ ଯୋଉ ଧଳା ଅଟା ଗୋଟେ ଆସେ ସେ
ନାଇଁ ଆମେ ଗହମ ର ଖାଉ।
ଓ ହୋ ଗହମର ଖାଅ ତାପ ନା ଇଏ ପ୍ରଥମ ତାକୁ ଅଟା ନେଇଯିବ ସେଥିରେ ଲୁଣ ପକେଇଦବ। ତାପରେ ପାଣି ପକେଇକି ତାକୁ ଭଲସେ ଦଳିକି ଗୋଟେ, ଗୁଲା କରିଦବ ତାପରେ ତାକୁ ରଖିଦବ ଟିକେ ରେଷ୍ଟରେ, ରେଷ୍ଟ ରେ ରଖିଲେ କହନା କି ଟିକେ ମତଲବ ନରମ ହବ।
ହୁଁ।
ତାପରେ ଗୁଳା କରିକି, ରୁଟି ଆସ୍ତେ ଆସ୍ତେ ବେଲି ବେଲି କି, ଗୋଲ ହେଇଯିବ ତାପରେ ତାୱା ଏପଟେ ଗରମ କରି ରଖିଥିଵ ତାପରେ ଓଲଟେଇ ପଲଟେଇକି ସେକିଦବା ଆଉ। ପୁରା ତ ମାନେ ସହଜ ଅଛି।
ହୁଁ ଆଉ ଏଥର ତ ଆଗକୁ ତ ରଜ ଆସୁଛି ରଜରେ ପ୍ରୋଗ୍ରାମ କଣ?
କଣ ପ୍ରୋଗ୍ରାମ ସେଇ ନୂଆ ଡ୍ରେସ ପିନ୍ଧିକି ବୁଲିବୁ, ଦୋଳି ଖେଳିବୁ ଆଉ ପ୍ରୋଗ୍ରାମ କଣ।
ହଁ ଝିଅ ପିଲାଙ୍କର ତ ଏଇଟା ହିଁ ବଡ ପର୍ବ ଗୋଟେ କହିଲେ ଚଳିବ।
ହୁଁ। ତମର କଣ ପ୍ରୋଗ୍ରାମ୍ ଡ୍ରେସ୍ ଫ୍ରେସ୍ କିଣାକଣି କଣସବୁ ସଇଲାଣି।
ନାଇଁ ଭାବୁଛୁ ଏଇ ଯୋଉ ରୋଡ ଯୋଉ ସପିଙ୍ଗ ମଲ୍ କେଫସି ମ୍ୟାକ୍ସ ସେଇଠିକି ଯିବୁ ବୋଲି।
ଆଚ୍ଛା ହଁ ସିଆଡେ ତ ଭଲ ଭଲ ଡ୍ରେସ ବି ମିଳେ।
ହୁଁ ସପିଙ୍ଗ ମଲରେ ବେଶୀ ମିଳେ।
ହଁ କଣ ଇଚ୍ଛା ଅଛି ନବାର?
ଇଚ୍ଛା ଅଛି ଏଇଯୋଉ ଏବେ ଯୋଉ। ସାରାରା ନୂଆ ବାହାରିଛି ସେଇ କିଣିଵାର।
ଏବେ ନୂଆ ସାରାରା ବାହାରିଛି କି?
ହଁ ଏବେ ଯୋଉ ନୂଆ ସା ଆଗୁରୁ ତ ବାହାରିଥିଲା ଏବେ ନୂଆରା ଗୋଟେ ବାହାରିଛି ମାନେ। ଷ୍ଟ୍ରେଟ ପ୍ୟାଣ୍ଟ ଓପର ପୁରା ନେଟ୍ ର।
ଓହୋ ନା ମୁଁ ସେଟା ଜାଣିନି ଏବେ ତ ମୁଁ ଜାଣିଛି କି ନୂଆ ଯୋଉ। ଏବେ ଗୋଟେ ବାହାରିଛି ଫାର୍ସି ସଲୱାର ଟାଇପ୍ ର। ମୁଁ ସେଇଟା ଜାଣିଚି ଏ ସେଇଟା ବାହାରିଚି ବୋଲିକି।
ନା ଆମେ ଜାଣିନୁ ସେରା ଆଉ ର ରଜରେ ତମର କି ପିଠା ହୁଏ?
ସେ ଯୋଉ ପୋଡ ପିଠା।
ସେଇଟା ହି ତ ମେନ ପୋଡପିଠା ଝିଅପିଲା ତ। ଆଉ ସଜବାଜ ହେବେ ଆଗେ ଗାଧୁଆ ପାଧୁଆ ସାରିକି ସଜବାଜ ହେଇକି। ପୋଡ ପିଠା ହିଁ ଖାଆନ୍ତି। ଯେମିତି କି ପା ପାଦରେ ଖାଲି ପାଦରେ ବି ଚାଲନ୍ତିନି କଦଳୀ ବଟୁଆରେ ଚାଲନ୍ତି।
ହୁଁ ହୁଁ ହୁଁ।
ହଳ କରିବା ଆମ ଓଡିଆମାନଙ୍କର ତ ବେଶୀ ନା। ହଳ କରିବା। କାଠ ହାଣିବା ଏଗୁରା ସବୁ ନିଷେଧ ଥାଏ ମାନେ ମନାକରନ୍ତି କି କିଛି କରିବାପାଇଁ। କି ଲୋକ ବୁଢାମାନଙ୍କୁ ବି ଲୋକମାନଙ୍କୁ ବି କୁହନ୍ତି କି ବିଲକୁ ନଜିବା ପାଇଁ। ତମସେପଟେ ଖରା କେମିତି ହଉଛି?
ଖରା ତ କୁହନି। ବହୁତ ଖରା ହଉଛି ଆଜି ତ ସକାଳୁ ଏତେ ଖରା ହଉନଥିଲା ମାନେ ଠିକ ଠିକ ଥିଲା କିନ୍ତୁ। ଫେର ବି ଗରମ ଲାଗୁଥିଲା ବହୁତ ପ୍ରବଳ।
ହଁ ମାନେ ଗୁଳୁଗୁଳିଟା ବେଶୀ ହଉଛି ନା ବର୍ଷା ଆସୁଛି ବଟ୍। ବର୍ଷା ହୋଉନି।
ହଁ ସେୟା ବର୍ଷା ହୋଉନି ସେ ପବନ ତାକୁ ଉଡେଇ ନେଇ ଯାଉଚି। ହ ନ।
କିନ୍ତୁ ଶୁଣ ଖରାରେ ସମସ ତମ ସେପଟେ ତ ଏକ ତ ବୁଢା ବୁଢ଼ୀ ହିଁ ଥିବେ।
ହୁଁ।
ସେମାନଙ୍କୁ ଯେତେବେଳେ ବି ସେମାନେ ବାହାରୁକୁ ବାହାରୁଛନ୍ତି ସଦାବେଳେ ତାଙ୍କୁ କହିବେ ଛତା। ଆଉ ଗୋଟେ ପାଣି ବୋଟଲ। ଆଉ ଗୋଟେ କ ଚଷମା ନବାକଥା ଖରାକୁ ତ କିଛି ନହେଲେ ମୁକ୍ତି ଟିକେ ତ ପାଇବେ କିନ୍ତୁ। ପାଣିଟା ନିଶ୍ଚୟ କେତେବଳେ କଣ କଥାହବ ଏବେ ତ ସନଷ୍ଟ୍ରୋକ ହୋଉଛି ସମସ୍ତଙ୍କୁ।
ହୁଁ ହୁଁ ସେ କଥା ବି ଠିକ ହଁ। ନେଇକି ବି ଯାଉଚନ୍ତି ଆମଆଡେ ମାନେ ଏତେ କିଏ ବୁଲାବୁଲି କରନ୍ତିନି। ଖରାବେଳେ ସେଇ ସନ୍ଧ୍ୟାବେଳେ ବାହାରନ୍ତି। ଯଦି ଯାହାର କିଛି କାମ ଥାଏ ତ ସେମାନେ ଯାଆନ୍ତି।
ହୁଁ ସେଇ ଟିକେ ଟିକେ କାମରେ ବି। ଟିକେ ଭୁଲ ପାଇଁ ଆମେ ବହୁତ ବଡ଼ ଅସୁବିଧାରେ ପଡ଼ନ୍ତି।
ହୁଁ ସେ କଥା ତ ଅଛି। ହଁ ନିଜକୁ ନିଜେ ଗୋଟେ ଇଏ କରିକି ଚାଲିଲେ ଭଲ।
ହୁଁ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି। ତମ ଘରେ?
ଆମ ଘରେ ବି ଭଲ ଅଛନ୍ତି। ଏବେ କଣ ରୋଷେଇ ହେଇଛି ତମର?
ଏବେ ବି ଏଇତ ଆମର ନର୍ମାଲ ଭା ତ, ଡାଲି, ଭଜା।
ଏ ପନିର କି ମସ୍ରୁମ। ଛତୁ ଏଇଟା ହବ ଆଉ କଣ ହବ ଏ ଖରା ଦିନେ ତ ବିନା ଖରାଦିନେ ତ ଏ ଖାଇବା ହିଁ ଭଲ ଲାଗୁନି। ଆମର ତ ଓଡିଆଙ୍କର ମେନ୍ ହଉଛି ପଖାଳ।
ହଁ ଆମ ଆମେ ବି। ପଖାଳ ଖାଉ। ମାନେ ଖରାଦିନେ ବେଶି ଏ ସବୁ ଗରମ ଭାତ ଯୋଉ ତର କାରୀ ମରକାରୀ ହୁଏ ସେଗୁଡାକ ବେଶୀ ରୁଚେନି ମାନେ ଖାଇବାକୁ ଇଚ୍ଛା ହୁଏନି ଅଳ୍ପ ଟିକେ ଖାଇଦେଲେ ଗୋଟେ କେମିତି ଭରା ଭରା ଟାଇପ ର ଲାଗେ।
ହଁ କିନ୍ତୁ ପଖାଳ ଖାଇଲେ ବଢ଼ିଆ ଲାଗେ। ଖରା ଦିନ ହଁ ଆଉ ଖରା ଦିନେ ଖରା ଦିନେ ଆଉ କିଛି ବି ଭଲ ଲାଗେନା ଆଳୁ ଭର୍ତା କି ବାଇଗଣ ଭର୍ତା। ଚଟନୀ ଏଇଗୁଡା କିଷ ହେଲେ ଭଲେ ଆଚାର ବି।
ହୁଁ।
ଝିଅ ପିଲାଙ୍କୁ ତ ବେଶୀ ଆଚାର ହିଁ ଭଲ ଲାଗେ ଆଉ କିଛି ନାଇ।
ମତେ ତ ଅଧିକ ସେ ଯୋଉ ଲେମ୍ବୁ ଚଟନୀ ହୁଏ। ଯୋଉ ଭିଷଣ ପତ୍ର ପକେଇକି କରନ୍ତିନି ମତେ ସେଇଟା ବହୁତ ପସନ୍ଦ ମୁଁ ପ୍ରାୟ ସେଇଟା କରିକି ଖାଏ।
ସମସ୍ତେ ତ ସେଇୟା ଝିଅ ପିଲାଙ୍କର ମେନ୍ ହଉଛି ଖଟା। ସବୁ ଖାଇବାରେ ଦରକାର। ସେ ଯା ଯୋଉ ପ୍ରକାର ଆମ୍ବ ତ ହେଲେ ବି ମିଠା ଆମ୍ବ ଖଟା ଆମ୍ବ ହେଲେ ବି ଝିଅ ପିଲା ଖାଇ ଦିଅନ୍ତି।
ହୁଁ ଭଲ ଲାଗେ କିନ୍ତୁ।
ଆଉ।
ଆଉ ସବୁ ଭଲ। ଆଉ ତମେ କଣ ପଢ଼ା ପଢ଼ି କରୁଛ?
ଏଇ ପାଠ ପଢାପଢି ହଉଛିି ଆଉ। ଆଉ ତମେ ବାହାର ଆଡେ କେବେ ମାନେ ସେ ମାର୍କେଟ ଫାର୍କେଟ ଯାଅ କି ନାଇଁ?
ହଁ ଯାଏ କିଛି କାମ ପଡିଲେ ଯାଏ। ମତେ ଏତେ ମାନେ ଏଠିକାର ମାର୍କେଟ ରେ ତ ବୁଲିବାକୁ ମତେ ଭଲ ଲାଗେନି ଯଦି କୋଉଠେ ମତେ ବୁଲିବାକୁ ନେଇକି ଯାଆନ୍ତି ତ ମତେ ଭାରି ଇଚ୍ଛା ହୁଏ ବୁଲିବାକୁ।
ହଁ ଏବେ କିନ୍ତୁ ସବୁଆଡେ ଯୋଉ ମେଳା ଫେଳା ହୁଏ।
ହଁ ମତେ ବହୁତ ପସନ୍ଦ।
ମତେ ବି ବହୁତ ପସନ୍ଦ, କିନ୍ତୁ ସେ ଟାଇମରେ ବେଶୀ ଏକ୍ଜାମ ଥାଏ। ପରୀକ୍ଷା ହିଁ ହୁଏ।
ହଁ ସେଇଟା ତ ପୁରା ଠିକ।
ସବୁ। ଯୋଉ କୌଣସି ବି ମେଳା ହୁଏ ସେଠି ସଦାବେଳେ କଣ ହୁଏ ନା ଫଙ୍କସନ। କିଛି ବି ହୁଏ କିନ୍ତୁ ବେସିକାଲି ଉଁ ହୁଁ ବାହାଘର ଫାଘରରେ ସବୁବେଳେ ଖାଲି ଏକ୍ଜାମହିଁ ପାଡିଯାଇଥିବ ଯେ କୌଣସି ହଉ ଏକ୍ଜାମ୍ ଗୋଟେ ହବ ପରୀକ୍ଷାତ ନିଶ୍ଚୟ ଆଉ।
ହୁଁ। ସେଇପି କଁ କହନ୍ତିନି ଗୋଟେ ଖୁସିରେ ଗୋଟେ ଯଦି ସେ ନ ଆ ଆସିବତ ଆଉ ଫେରେ କୋଉ ଆଜ୍ଞା ଖୁସି ସେଟା।
ହଁ। ଆଉ ତମ ସେପଟରେ ମାନେ ଯୋଉ ସାବିତ୍ରୀ ଉଷା କେମିତି ଗଲା?
ହଁ ସାବିତ୍ରୀ ଓଷାବି ଭଲ ଗଲା ସେଇ
କିନ୍ତୁ
କଁ କୁହନ୍ତି ସେଓସା ରଖିବେ ନୂଆ ଡ୍ରେସ୍ ପିନ୍ଧିବେ ତାପରେ ତାଙ୍କର
ହଁ କିନ୍ତୁ ଆଗ କଳିଆ ମାନେ ସ୍ତ୍ରୀ ଲୋକମାନେ ଏ ସେମାନେ ହିଁ ସାବିତ୍ରୀ ଓଷା କରୁଥିଲେ ଏବେ କାଲିକା ସ୍ତ୍ରୀ ମାନେ କଣ କରୁଚନ୍ତି? ହଁ ସବୁବେଳେ ଖାଲି ରିଲସ୍ ବନେଇବେ ଏବେତ ହେଇଯାଇଚିନା ସେ ରିଲସ୍ ବନେଇବେ ଫଟୋ ଉଠେଇବେ ଷ୍ଟାଟସ୍ ଦେବେ ଷ୍ଟୋରୀ ପକେଇବେ ସେମାନେ ସେଇଥିପାଇଁ ହଁ ସେମାନେତ ସେ ସେଥିପାଇଁହିଁ ଓଷାହିଁ କରନ୍ତି ଆମେ ବି ସେଇଆ ଓଷା କରୁକି ନ କରୁ କିନ୍ତୁ ନୂଆଁ ଡ୍ରେସ୍ ପିନ୍ଧିକି ସଜବାଜ ହେଇକି ଫଟୋ ରିଲସ୍ କରିଦଉ ଷ୍ଟାଟସ୍ ବି ପକେଇ ଦଉ।
ହୁଁ। ସେଇଟା ଗୋଟେ ମାନେ ଗୋଟେ ଖୁସି ଲାଗେ। କି ପକେଇବୁ ତାପରେ କେ ମାନେ କେତେ ଦେଖୁଚନ୍ତି କେତେ ଲାଇକ୍ ଆସିଚି କେତେ ଭିଉଜ ଯାଇଚି।
କିନ୍ତୁ ବାହାରେ ଯୋଉମାନେ ସବୁ ବିଦେଶରେ ରହିଚନ୍ତି ସେମାନେ ଏଇରା କିଛି ଏଞ୍ଜୟ କରିପାରୁନ ଆମେ ଗାଁରେ ରହିକିହିଁ ଭଲ ଇଏ କରୁଚୁ।
ହଁ କିନ୍ତୁ ମାନେ ମାନେ ଦି ଟାଇପ୍ର ଥାଏ। ଗୋଟେ ଗାଁରେ ରହିଲେ ସବୁ ପର୍ବ ଫର୍ବ ଯେତେ ଥାଏ ତାକୁ ଭଲସେ ଏଞୟ କରିପାରିବୁ କି ଖୁସି ଲାଗିବ। ଆଉ ବାହାରେ ଥିଲେ ଏ ସେଗୁଡ଼ାକତ ଏତେଖୁସି ଲାଗିବନି କିନ୍ତୁ ବୁଲାବୁଲି ଅଧିକ ଖୁସି ଲାଗିବ ଏଠିକି ଯିବୁ ସେଠି
ହଁ, ତମେ କେବେ ପୁରୀ ଯାଇଚ?
ହଁ, ପୁରୀ ଯାଇଚି।
ମତେ ପୁରୀ ପୁରୀରେ ଆସିବାକୁହିଁ ଇଚ୍ଛା ହୁଏନି ଠିକ୍ ନା?
ମୁଁ ତ ମନ୍ଦିର ଆଡ଼େ ଯାଇନି କିନ୍ତୁ ମୁଁ ବିଚ୍ ଯାଇଚି ବିଚିରେ ବୁଲାବୁଲି କରିକି ଆସିଥିଲି। ମତେ ମାନେ ମୋର ଏମିତିଆ ଅଛି କି ଯଦି ଲୁଣ ପାଣିବି ଟିକେ ଲାଗିଯିବ ନହେଲେ ଅଧିକ ଖରାରେ ଯଦି ମୁଁ ବା ବାହାରିକି ପଳେଇବି ମୋର ପୁରା ସ୍କିିନ୍ ପୁରା ଜଳିଯାଏ ଯେମିତି ମୁଁ ପୁରା କଳା ବଢ଼ିଯାଏ। ଫେର ଆସ୍ତେ ଆସ୍ତେ ସବୁ ଯେମିତି ଚମ ବାଗିଆ ସବୁ ବାହାରେନି
ହଁ ହଁ ଚମଡ଼ା ଟାଇପର ଯୋଉ।
ହଁ ସବୁ ସେଇବାଗିଆ ବାହାରିବ ସେଇଥିପାଇଁ ମତେ ଏତେ ଖରାରେ ଆଁ ଯିବାକୁ ମନା କରନ୍ତି ଆଉ। ୟିଏ ଗୋଟେ ଗୋଟେ ପ୍ରକାର କଣ କେଜାଣେ।
ହଁ କା କାହାର ଦେହରେ ଚମଡା ବହୁତ ପତଳା ଥାଏ ନା ସେଥିପାଇଁ ସବୁ ବାହାରିଯାଏ।
ହ
ଆ ହାତରୁ ବେଶୀ ବି ଛୋ ଛୋଟବେଳେ ଦେଖିଥିବା ଆଙ୍ଗୁଟି ହାତ ପାପୁଲି ରେ ଚମଡ଼ା ସବୁ ଛାଡେ।
ହଁ ଅଁ। ନା ଆମର ସେବାଗିଆ କିଛି ନାହିଁ କିନ୍ତୁ ମୁଁ ଯଦି ଖରାରେ ପଳେଇବି ତ ମୋର ସ କିନ ପୁରା ଜଳିଯିବ ସେ ଫରେ ବାହାରିବ ଆସ୍ତେ ଆ କେତେ ଦିନ ପରେ ଯାଇକି ଠିକ ହ ଏବେ ଏ ଏବେ ରିସେଣ୍ଟଲି ବି ସେମତି ହେଇଥିଲା ଏବେ ହି ଏଇ ଠିକ ହେଇଚି ପଳେଇଥିଲି ବୁଲିବାକୁ ସେ ପୁରା ହେଇଗଲା।
ହଁ ନାଇଁ ଏବେ ଟିକେ ଦେଖିକି ଯିବା କଥା ନା ଆଉ ଆଗେ ଏ ବଞ୍ଚିବା ନା ଆଉ ଦେହର ଯତ୍ନ ନେବା ଠିକ।
ହୁଁ
ଆଗେ ଦେହରୁ ଯତ୍ନ ଦବ ନବ ତାପରେ ଯାଇଁକି ଯୋଉ କଥା।
ହଁ ସେଇୟଆ କରିବାକୁ ପଡିବ ଆଉ। ଆଉ ତମ ତମକୁ କଣ ଭଲ ଲାଗେ ବୁଲାବୁଲି କୋଉଠି?
ମତେ ତ ବହୁତ ବଢିଆ ଲାଗେ କିନ୍ତୁ ପୁରୀରେ ବେଶୀ ପୁରୀରେ ସେ ଯୋଉ ସମୁଦ୍ରରେ ଗାଧେଇବା ସେ ଯୋଉ ଲୁଣି ପାଣିରେ ଗାଧେଇଥିବୁ ପୁଣି ଆସିକି ଗୋଟେ ଯଉ ନରେନ୍ଦ୍ର ପୋଖରୀ ଅଛି ପୁରୀରେ ସେଠି ବି ଯାଇ ଗାଧେଇବୁ ପୁରା ଏତେ ସେଠି ପୁରା କୁନି କୁନି ମାଛ। ମାନେ ଜନ୍ମ ହେଇ ଯେମିତି ସେଇଭଳିଆ ମାନେ କେବେ ବି ମାଛ ନଥିବ ବୋଲି ଖାଲି ତମେ ସେ ଭିତରକୁ ଗାଧେଇବାକୁ ଯାଇଥିବ ତମକୁ ଆସିକି କାମୁଡି ପକେଇବେ।
ଅ ନା ମୁଁ କେବେ ଜାଣିନି।
ତମେ ଯାଇନ କେବେ ବି ପୁରୀ ଗଲେ ଦେଖ